ହାଲୋ।
ହଁ। ସାର୍ ନମସ୍କାର।
ନମସ୍କାର୍। ଜୟ ଜଗବନ୍ନାଥ।
କଣ କରୁଚନ୍ତି ଆପଣ?
ହଁ, ଖାଇବା ସରିଲାଣି। ଖାଇବା ପିଇବା ସରିଲାଣି। ଆପଣଙ୍କର?
ଆଜ୍ଞା, ଆଜ୍ଞା।
ମାନେ ଆପଣଙ୍କର ଆବାଜ ଟା ଟିକେ ଠିକ୍ ସେ ଆସୁନି।
ଶୁଭା ଗଲା ଏବେ?
ଆଜ୍ଞା ଆଜ୍ଞା କୁହନ୍ତୁ। ଆଉ ସେପଟ ପାଣିପାଗ କେମିତି ସାର୍?
ଲଞ୍ଚରେ ଆଜି କଣ ହେଇଥିଲା ଆପଣଙ୍କର ଖାଇବା ବ୍ୟଞ୍ଜନରେ?
ଖାଇବା, ଆମର ଗରମ୍ ଗରମ୍ ଭାତ ସହିତ ଏଇ ଆମର ଛେଳି ମାଂସ ହେଇଥିଲା।
ଆଜ୍ଞା। ବୋହେ
ହେଇ ଥିଲା ପା ଆମର କହିଲେ।
ଆଉ ଆପଣଙ୍କର ଆବାସ୍ ଟା ମତେ ଟିକେ ଭଲସେ ଶୁଭା ଯାଉନି।
ଇବେ ଠିକ୍ ସେ ଶୁବିଲା ଆପଣଙ୍କୁ?
ଆଜ୍ଞା, ଆଜ୍ଞା।
ଆଛା କୁହନ୍ତୁ, ଆଉ ଆପଣଙ୍କ ଘରେ ସମସ୍ତେ କୁଶଳ ଅଛନ୍ତି?
ଆଜ୍ଞା ସାର୍ ସବୁ ଭଲ ଅଛନ୍ତି। ହୋଉ ଆପଣ କଣ ଖାଇଛନ୍ତି?
ମୁଁ ତ ଖାଦ୍ୟରେ ଆମର ହେଇଥିଲା ଭାତ, ଡ଼ାଲି। ଆଉ ଭଜା ଏମିତି ଆଉ ଆଉ କିଛି ଆଉ।
ଓହୋ
ହଁ। କେବେ ପୁରୀ ଯାଇଛନ୍ତି ଆପଣ?
ଆଜ୍ଞା ସାର୍।
ଆପଣ ଯାଇନାହାନ୍ତି ପୁରୀ?
ମୁଁ କହିଲି ଆପଣଙ୍କର ଆବଜ୍ ଟା ଆସୁନି ଭଲ ସେ।
ହଉ ଠିକ୍ ସେ ଆସିଲା ବାବୁ।
ଆଜ୍ଞା ସାର୍ ଆପଣଙ୍କୁ ମୋବାଇଲ ଟା ଧରନ୍ତୁ ନହେଲେ ଆପଣଙ୍କର ଆବାଜ ଟା ଭଲରେ ଆସୁନି।
ଠିକସେ ଆସିଲା ଆପଣଙ୍କୁ ଦେଖନ୍ତୁ।
ଆଜ୍ଞା ସାର୍।
ମୁଁ କହିଲି କି ଆପଣ କେବେ ପୁରୀ ଯାଇଛନ୍ତି?
ଆଜ୍ଞା?
ହେଇ ତ ଆପଣ ବାଟ ମଙ୍ଗଳା ବିଷୟରେ କିଛି ଜାଣିଛନ୍ତି ମା ବାଟ ମଙ୍ଗଳା ବିଷୟରେ?
ଓହୋ ପିଠା ସିଏ ତ ଆମର ମା ଆମର ମା ମଙ୍ଗଳା। ମନ୍ଦିର ହେବ ସେ କାକଟ ପୁର ପୁରରେ ତାଙ୍କର ସ୍ଥାନ। ଆଉ ବାଟ ମା ମଙ୍ଗଳାଙ୍କ କଥା କଣ କହିବି ମା ମଙ୍ଗଳା ଗୋ ଓଡିଶାର ଏକ ପ୍ରସିଦ୍ଧ ଶକ୍ତି ରୂପରେ ଦେବୀ ଅଟନ୍ତି। ଆ ଆପଣ ତ ଜାଣିଥିବେ ନିହାତି।
ହଉ। ଏ ମା ଦୁର୍ଗାଙ୍କ ଏକ ରୂପ ଭାବେ ପୂଜିତ ବି ହୁଅନ୍ତି।
ମା ଦୁର୍ଗାଙ୍କ ଗୋଟ ଅଂଶ।
ଆଜ୍ଞା।
ମୁଁ କହିଲି ମା ଦୁର୍ଗାଙ୍କ ଗୋଟେ ଅଂଶ।
ଆଜ୍ଞା ଆଜ୍ଞା ତାଙ୍କର ରୂପରେ ବି। ପୂଜିତ ହୁଅନ୍ତି ତ ତାଙ୍କର ଏକା ଅଂଶ ଆଉ ଆମର। ମା ମଙ୍ଗଳାଙ୍କ ମନ୍ଦିର। କାକଟପୁରରେ ଅବସ୍ଥିତ ମୁଁ ତ ଆପଣଙ୍କୁ କହିଲି ଏବେ।
ଆଜ୍ଞା ଆଜ୍ଞା।
ଆଉ ଆପଣ ତ ଜାଣିଥିବେ ଏଇ କଥାଟି ଆଉ ଭକ୍ତ ମାନ ବି। ତାଙ୍କୁ ମା ଶକ୍ତିର ପ୍ରତୀକ ଭାବେ ମାନନ୍ତି। ଆମର ମା ବାଟ ମଙ୍ଗଳାଙ୍କୁ ଏବଂ ସେ। ସେ ସେ ଭକ୍ତ ମାନଙ୍କ ଦୁଃଖ ଓ କଷ୍ଟ ଦୂର କରେ ମାନେ ବୋଲି ବିଶ୍ଵାସ। ଆଉ ଦେଖନ୍ତୁ ମାନେ। ଆମ ଆମେ ଜାଣିଚୁ ଯେ ଆମେ ମା ବୋଲି ଥରେ ଯଦି ଆମେ ଡାକିଥଦେଲୁ ବୋଲେ। ମା ଶୁଣନ୍ତି ଆଉ ମୁଁ ଯେତିକି ମା ବାଟ ମଙ୍ଗଳାଙ୍କ ବିଷୟରେ ଯେତିକି ମୁଁ ଜାଣିଚି। ମୁଁ। ମାନେ ଆମେ ତାଙ୍କେ ତାଙ୍କ ଆଗରେ ଖାଲି ଆମେ ଥରେ ଗୁହାରି ହେଇ। ଯିବା ଯେ ନାଇଁ ମା ମୁଁ ଏମିତି ଦୁଃଖରେ ଅଛି। ତ ତାଙ୍କେ ବେଶୀ ଟାଇମ ମାନେ ବେଶୀ ସମୟ ନେବେନି। ଆଉ ଆମୁକୁ ଭଲରେ ରଖିବେ ତ ମୁଁ ଏତିକି ସବୁ ଜାଣିଚି। ଆଉ ମାନେ ମୁଁ ଯେତିକି ଆଉ ଜାଣିଛି ମା ମଙ୍ଗଳାଙ୍କୁ। ମଙ୍ଗଳମୟୀ ଭାବେ ପୂଜା କରାଯାଏ ଆଉ। ଉଁ ତାପରେ ମାଙ୍କ। ଆଶୀର୍ବାଦ ସବୁ ମାନେ ଶୁଭ ଶାନ୍ତିର ପ୍ରତୀକ ମାନେ। ମାନାଯାଏ ଏବଂ। ମାଙ୍କ ମନ୍ଦିର ଓଡିଶାର ଆଧ୍ୟାତ୍ମିକ ଐତିହରେ ଅଂଶ।
ହୁଁ।
ଏମିତି କିଛି।
ହୁଁ ହୁଁ।
ଆପଣ କିଛି ଜାଣିଛନ୍ତି ସାର୍?
ହୁଁ ହୁଁ ଯେ।
ଆପଣ କିଛି ଜାଣିନାହାନ୍ତି?
ଦେଖନ୍ତୁ ମୁଁ ମା ବାଟମଙ୍ଗଳା ବିଷୟରେ ତ ସେତେ କିଛି ମୁଁ। ଭଲକି ଯାଣିନି ଲୋକଙ୍କୁ କଣ କହିଲେ ଆ ମୁଁ ସେଠି। ଗୋଟାଏ ଥର ହିଁ ଯାଇଚି କିନ୍ତୁ ମୁଁ ସେ ବିଷୟରେ କିଛି ଜାଣିନି କିନ୍ତୁ ଆମର ଏଠି। ଅରାଙ୍ଗା ତାରେଣୀ ଯିଏକି ଆମର ଘଞ୍ଚ ଜଙ୍ଗଲ। ରେ ଗୋଟେ ମା ଛନ୍ତି ଯିଏକି ତାଙ୍କ ନାଁ ହଉଛି ଅରାଙ୍ଗ ତାରେଣୀ। ବୁଝିଲି କି ତ ମୁଁ ତାଙ୍କ ବିଷୟରେ କିଛିଟା କହୁଚି ଆପଣଙ୍କୁ।
ଆଚ୍ଛା ନିଶ୍ଚିତ।
ମା ତ ମା ସବୁ ଜାଗାରେ ମା ବୁଝିଲେ ଆପଣ ଜାଣିଯିବେ।
ଆପଣଙ୍କ ଆବାଜ୍ ଟା ଆସୁନି।
ଏ ଠିକ୍ ସେ ଆସିଲା ଦେଖନ୍ତୁ।
ଆ ଜିବୁ।
ଦେଖନ୍ତୁ ମା ମା ର ତ ବହୁତ ରୂପ ଅଛି ଆପଣ ତ ଜାଣିଚନ୍ତି।
କଥା ଶୁଭୁଛି ଆପଣଙ୍କୁ?
ଆଜ୍ଞା ସାର୍ କୁହନ୍ତୁ।
ମୁଁ କହିଲି ଦେଖନ୍ତୁ ମା ସେ କୋଉ ଜାଗାରେ ମା ଦୁର୍ଗା ରୂପରେ ପୂଜା ପାଆନ୍ତି କୋଉ ଜାଗା ଜାଗାରେ ମା ବାଟ ମଙ୍ଗଳା ରୂପରେ ପୂଜା ପାଆନ୍ତି କୋଉ ଜାଗାରେ ମା ଚଣ୍ଡି ରୂପେ ବିଭିନ୍ନ ବିଭିନ୍ନ ପ୍ରକାରେ
ଆଜ୍ଞା ଆଜ୍ଞା ଆଜ୍ଞା
ଦେଖନ୍ତୁ ଆମର ଏଠି ମୁଁ ଯେତିକି ମାଙ୍କ ବିଷୟରେ ଜାଣିଛି ଯିଏ କିି ଆମର ହରାକାତାରେଣୀ ବହୁତ ପ୍ରତ୍ୟକ୍ଷ ଦେବିଟି। ସେ କିଛି ଘଞ୍ଚ ମଧ୍ୟରେ ଘଞ୍ଚ ଜଙ୍ଗଲ ମଧ୍ୟରେ ରହୁଚନ୍ତି। ତାଙ୍କର ଗୋଟାଏ ମନ୍ଦିର ହେଇଚି। ଆପଣ ଯାହା ମାନସିକ କରିବେ ସେଟା ଆପଣଙ୍କ ପୂରଣ ହବାଟା
ଆଜ୍ଞା ଆଜ୍ଞା ଆମର ବି ଏପଟେ ବା ଆମର ସେଇ ସେଇ ମନ୍ଦିର ଟା ହିଁ ଆମର ଆପଣ ଯୋଉ କହିଲେ ପୁରୀ ଦେଇକି ଗଲାବେଳେ ଯୋଉ ବାଟ ମଙ୍ଗଳା ମା ଅଛନ୍ତି ବୋଲି କହିଲେ
ଆଜ୍ଞା।
ତା ସେଇଟା ସେପଟେ ପୁରୀ ଦେଇକି ଗଲାବେଳେ ବି ଗୋଟେ ଅଛି ଆଉ ଏପଟେ ଆମ ଆମ ଏରିଆ ମାନେ ଆମର ସହର ଅଞ୍ଚଳରେ ଗୋଟେ ଅଛି ଯୋଉଟା କି ମାନେ ଆମେ କିଛି ମାନେ ଏମତି ଏମତି କିଛି ଉମ କିଛି ବଡ କାମ ନୁହଁ କି କି ଛି ଆମେ ବଡ ଯାତ୍ରା ନ କଲେ ବି ଆମେ ଗାଁ ରୁ ସହରକୁ ବି ଆସୁଥିବା ଟାଇମ ରେ ସେଇ ରା ସ୍ତା ରେ ଆମକୁ ବାଟ ବଙ୍ଗଳା ମା ପଡନ୍ତି। ଆଉ ମୁଁ ବି ବହୁତ ଶୁଣିଛି ସେଇଠି କାଳେ ମାଆଙ୍କୁ ଡାକିଲେ କି ମାଆଙ୍କ ସହ ମାଙ୍କ ପାଖରେ ମାନସିକ ରଖିଲେ ସେଇଟା ମା ସାଙ୍ଗେ ସାଙ୍ଗେ ପୂରଣ କରିଦିଅନ୍ତି ଆଉ ସେଇଟା ପୂରଣ ହବାଟା ନିଶ୍ଚିତ। ଆପଣ ଯଦି ଥରେ ସେ ଗୋଟେ ଜିନିଷ ମାଙ୍କୁ ମାଗିଛନ୍ତି ମା ସେଇ ଜିନିଷ ଟା ପୂରଣ କରନ୍ତି ସେଇ ଜାଗା ଟା ହଉଛି ଆମର ଏଇ କନ୍ଧମାଳା ରେ ଅବସ୍ଥିତ।
ଆଜ୍ଞା
ଦେଖନ୍ତୁ ଆପଣ ତ କହିଲେ ମୁଁ ଅଛି ଆମର ପରଖା ତାରିଣୀ ବିଷୟରେ କହୁଛି ଦେଖନ୍ତୁ ବହୁତ ପ୍ରତ୍ୟକ୍ଷ ଦେବି। ଯିଏକି କୋଳା ଘୋଡ଼ା ତାଙ୍କର ବହୁତ ପ୍ରିୟ। ବୁଝିଲେ କି। ସେଠି ଆପଣ ଯାହା ମାନସିକ କରିବେ ଆପଣଙ୍କ ପୂରଣ ହବାଟା ହବ। ଯାହା ବି କିଛି। କିନ୍ତୁ, ଦେଖନ୍ତୁ ସେଇଠୁ, କିଛିଟା ବି ଗୋଟେ ଦିନିଷ ହଉ, କି ଆପଣ ଦେଖନ୍ତୁ ବହୁତ ଗୁଡା ଗଛ ଲାଗିଛି ସେଠି, ଯଦି ଆପଣ ବିଶ୍ଵାସ କରିବେନି ଯଦ୍ ଦି-ଇ-ଇ-ଇ କହିବେ କି ମାଆ କିଏ, ମୁଁ ତ ଜାଣିନି। କିନ୍ତୁ ସେଠି ଗୋଟେ ଆପଣ ଯଦି ସେ ମାଆଙ୍କ ମନ୍ଦିର ଠାରୁ ଗୋଟେ ପତ୍ର ନେଇକି ଆସିବେ
ହୁଁ।
ସେଠୁ ଆପଣ ଆସିପାରିବେ ନାହିଁ ଏତେ ପ୍ରତିକ୍ରିୟା ହେବ ସେଦିନ। ବୁଝିଲେ କି? ମୁଁ ଯେତିକି ଜାଣିପାରୁଛୁ ଏବେ ମୁଁ ଶୁଣିଛି ସେ ମାଆଙ୍କର, କି ଜଣେ ବ୍ୟକ୍ତି ବହୁତ ଅସୁସ୍ଥ ଯେମିତି କିି ସେ ଚାଲି ପାରନ୍ତିନି। ତାଙ୍କ ଘରେ ଲୋକ ବି ସେ ଖାଦ୍ୟ ଦଉ ନଥିଲେ, ବହୁତ ଛି ଛାକର କରୁଥିଲେ, ବୁଝିଲେ କି? ତ ସେ କଣ ନା ସେ ଭାଇ ଜଣଙ୍କ, ଯାଇକି ମାଆଙ୍କ ପାଖରେ ଶରଣ ପଡିଲେ। କି ମାଆ ଏମିତି ଏମିତି ମୁଁ କଣ କରିବି? ତ କିଛି ଦିନ ସେ ମାଆଙ୍କ ପାଖରେ ଶରଣ ପଡିଲା ପରେ ସେ ଭାଇଙ୍କର ଗୋଟେ ଅଙ୍ଗ, ବୁଝିଲେ କି?
ଆଜ୍ଞା ସାର୍।
ଯେମିତି ଆମର ମାଟି ଉଇ ହୁଙ୍କା ଦେଖୁଛନ୍ତି ତ। ଜାଣିଥିବେ ଆପଣ, ସେ ମାଟି ଉଇ ହୁଙ୍କା ଗୋଟ୍ ଗୋଟେ ଅଙ୍ଗ ପାଲଟି ଗଲା। ହେଲେ ବି ସେ ଲୋକ ଏମିତି ମନ ଦୃଢ ବିଶ୍ଵାସ ରଖିକି ମାଆକୁ ପାର୍ଥନା କରିକି ସେ ଲୋକ ସେଠୁ ଭଲ ହେଇକିରି ଆସିଲା ହେରି। ସେ ଲୋକ ଆସିଲା ପରେ, ମାଆଙ୍କର ଏମିତି ନାମ ଆଉ ମାଆଙ୍କର-ଅ-ଅ ଯେମିତି ଲୋକମାନଙ୍କର ଭଲ ପାଇବା ବହୁତ ଆପଣ ତ ଗୀତ ବହୁତ ଶୁଣିଥିବେ କି ମାଆଙ୍କର, କି ମନ୍ଦାର ମାଳିନୀ ମାଆ, ଆପଣ ତ ଶୁଣିଥିବେ?
ସାର୍ ଆପଣ ତ-ଅ-ଅ, ଆଳତି ନିଶ୍ଚୟ ଆଳତିରେ ଥିବେ? ଯୋଉ ଟାଇମରେ ଆଉ ଯୋଉ ସମୟରେ କି, ମାଆଙ୍କର ଆଳତିଟା ହୁଏ। ସେଇ ସମୟରେ ମାନେ ବହୁତ ମାନେ ଆ ମୁଁ କଣ କହିବି ମ ଆଉ, ମାନେ ମତେ ଏତେ ଖୁସି ଲାଗେ ସେ ଟାଇମରେ ଆପଣଙ୍କୁ କେମିତି ଲାଗୁଥିବ? ତ ମୁଁ କହିପାରିବିନି ହେଲେ ମାଆଙ୍କର ଯେତେବେଳେ ଆଳତିଟା ହୁଏ ସେ ଟାଇମରେ ବହୁତ ଆନନ୍ଦ ଲାଗେ।
ହୁଁ।
ସେଇଟା ଦେଖିକି ମାନେ ବହୁତ ଖୁସି ଲାଗେ।
ବହୁତ ଖୁସି ବହୁତ ଖୁସି ଲାଗେ ମତେ। ଯେମିତି କିି ଶ୍ରୀ ଜଗନ୍ନାଥକୁ ଦେଖିଲେ ଯେମିତି ଲାଗେ। ହୁଁ-ହୁଁ। ବହୁତ ବିଚିତ୍ର ଦୁନିଆ। ଦେଖୁଛନ୍ତି ଇ ଆପଣ ତ ଜାଣିଛନ୍ତି, ବୁଝିଲେ କି?
ଆଜ୍ଞା ଏବଂ ଆଉ ଆମେ ମାଆଙ୍କ ନାମ ନେଇକି ସ୍ମରଣ କଲେ ମନର ଶାନ୍ତି ମିଳେ। ସେ ଶକ୍ତି, ସାହସ ଓ ଧୈର୍ଯ୍ୟର ଦେବୀ। ମାନେ ସେ ସବୁଥିର ଧୈର୍ଯ୍ୟର ଦେବୀ, ଆଉ ଆମକୁ ବି ସେମିତି ସିଏ ଆମେ ତା ଛୁଆ। ତ ଆମକୁ ବି ସେ ସେମିତି କରେ। ଆଉ ମାଆଙ୍କ ମନ୍ଦିର ଓଡିଶାର ଏକ ଆଧ୍ୟତିିକ୍ ଐତିହ୍ୟରେ ଅଂଶ। ଭକ୍ତ ମାନଙ୍କୁ ମାଆ ନିଷ୍ଠାର ସହିତ ପୂଜା କରନ୍ତି।
ପହିଲେ ଦେଖନ୍ତୁ। ଆମ ଓଡିଶା କୋହୁଚି ଓଡିଆ ହୋଉ କିମ୍ବା ଆମ ପୃଥିବି ପୃଷ୍ଠରୁ ହୋଉ ପୃଥିବି ପୃଷ୍ଠରେ ନାହିଁ ତ ଆମର ଆମ ଭାରତରେ ହୋଉ ଦେଖନ୍ତୁ ମା ମାନଙ୍କୁ ଆମେ ବୋହୁତ ସମ୍ମାନ କରୁ।
ଆ ନିହାତି ନିହାତି ଗାଁରେ ଏବେ ଦେଖୁନ୍ତ ଆପଣ ଏବେ ମୁଁ ଯୋଉ ଆଳତି କଥା କୋହୁଥିଲି।
ଆଜ୍ଞା।
ହଁ ଆଳତି ସମୟରେ ଆପଣଙ୍କର ଭାବ ଆହୁରି ବଢି ଯାଉଥିବ। ଆପଣଙ୍କ ମାଆଙ୍କ ଆଗରେ ଠିଆ ହେଇଥିବେ ମାଙ୍କ ପାଇଁ ଯୋଉ ସ୍ନେହ ଯୋଉ ଶାନ୍ତି ଯୋଉ ଖୁସି ଲାଗୁଥିବ ମାଙ୍କୁ ଦେଖିକି। ଆଳତି ସମୟରେ ଯୋଉ ଆପଣ ଦେଖିବେ। ସେ ଟାଇମରେ ସେ ସମୟରେ ଆପଣଙ୍କର ଭାବ ଆହୁରି ବଢିଯିବ। ମାଙ୍କ ପାଇଁ ଆହୁରି ମାନେ ଆମର ଯେମତି ଜଗନ୍ନାଥ ଜଗତର ନାଥ ଜଗନ୍ନାଥଙ୍କୁ ଦେଖିଦେଲା ସେଥିରେ ଆମର ଆଖିରୁ ଯେମିତି ପାଣି ବାହାରି ଆଖିରୁ ପାଣି ପଳେଇ ଆସେ। ଠିକ୍ ସେମତି ହିଁ ମା କୁ ଦେଖିଦେଲେ ମାନେ ମା କୁ ଯେତେବେଳେ ଦେଖିଦୋଉ ଉଁ ମା ନାଇଁ ମୋ ମା କୁ ଦେଖିଲାନି ନିଜର ମା କୁ ଦେଖିଲା ଭଳିଆ ମତେ ମୋ ମା ଜନ୍ମ ଦେଇଚି ବ କହିଲା ଭଳିଆ ବୋହୁତ ଖୁସି ଲାଗେ ଦେଖିକି।
ହିତ ମାଙ୍କ ବିଷୟରେ ଆଲୋଚନା କରୁଥିବାରୁ ବୋହୁତ ବୋହୁତ ଧନ୍ୟବାଦ।
ଆଉ ସମସ୍ତଙ୍କ କଥାକୁ ବୋହୁତ ଖୁସି ଲାଗିଲା।
ହାଲୋ ରେପ ଦେଇ
ରଖୁଚି।